ହ ଆଉ।
କୁହନ୍ତୁ ଆପଣ କାଲି କଣ କରିବେ? କାଲି ଆପଣ ମାନେ କଣ ଭାବିଛନ୍ତି କଣ କରିବେ? କୁଆଡେ ଯିବେ ସେମିତି କିଛି ଅଛି ଆପଣଙ୍କର ପ୍ଲାନ ନା ନାଇଁ?
ନାଇଁ ମୋର ସେମିତି କିଛି ଉପାୟ ତ ନାହିଁ।
ଓହୋ ଆଉ କାଲି ବିଶ୍ୱଯୁଦ୍ଧ ଯିବେନି।
ହୁଁ କାଲି ବିଶ୍ୱଯୁଦ୍ଧ ବିଶ୍ଵଯୁଦ୍ଧ ମୋର ମାଏ ମହିଳା ମିତ୍ର କହୁଛନ୍ତି କି ସିଏ ମତେ ଟିକେ ଯୋଗାଯୋଗ କରିବେ ବୋଲି କିନ୍ତୁ
ହ ଯୋଗାଯୋଗ କରିହେବ ଏହା ପରେ କରିବେ ଯୋଗାଯୋଗ ଆପଣ ଆଜ୍ଞା। ବିଶ୍ଵଯୁଦ୍ଧ ନାଇ ବିଶ୍ୱବିଦ୍ୟାଳୟ କଥା ପଚାରିଲି ମୁଁ ଆପଣଙ୍କୁ?
ହୁଁ। ଆଜ୍ଞା ମୋର କାଲି କଣ ଛୁଟି ରହିବ ବଧେ ହୁଏ। ଜଣା ନାହିଁ ମୋର ଛୁଟି ରହିବ କି ନାଁ ରହିବ?
କାଇଁ କାଲି କଣ କି?
କାଲି କଣ ଆମର ଅ କାଲି କଣ ରହୁଛି ଆମର ଦୋଳ ପୂର୍ଣ୍ଣିମା ନାଇଁ ସ୍ନାନ ପୂର୍ଣ୍ଣିମା।
ହଁ ସ୍ନାନ ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମା କହୁଛନ୍ତି ଆପଣ? ଦୋଳ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ଦିଟା ବହୁତ୍ ଅଲଗା ଜିନିଷ। ଆପଣ ମତେ ଜାଣି ଜାଣିନାହାନ୍ତି ଆଉ ହଉ କିଛି ନାହିଁ ମୁଁ ଧୀରେ ଧୀରେ ଶିଖି ଯିବେ ଆଉ
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଏବେ ଉ ଯୋଉ ବିଦ୍ୟାଳୟ ଆପଣଙ୍କର ଅଛି? କେବେ ଗଠିତ ହେଇଥିଲା କେବେ କଣ ଜାଣିଛନ୍ତି ତା ବିଷୟରେ କିଛି? କେବେ ଗଠନ ହେଇଥିଲା କିଏ ଗଠନ କରିଥିଲେ ବିଶ୍ଵବିଦ୍ୟାଳୟ ଆପଣଙ୍କର?
ଆ ମୋର ବିଶ୍ଵବିଦ୍ୟାଳୟ ଗଠନ କେବେ ହୋଇ ସେଇଟା ବି ମୁଁ ଜାଣିନାହିଁ ଅଠରଶହ ପଞ୍ଚାଅଶୀ ବଧେ।
ଅଠରଶହ ପଞ୍ଚାଅଶି ମସିହାରେ ଗଠନ ହେଇଥିଲା ନା ମତେ କାଇଁ ଲାଗୁନି। ମତେ ଲାଗୁଛି ଆଉ ଜଲଦି ହେଇଥିଲା ଆପଣ ଟିକେ ଭୁଲ
ବଧେ ହୁଏ ମୁଁ ଟିକେ ଭୁଲ୍ ଦେଇଛି ମାନେ ମୋର ଟିକେ ମନେ ନାହିଁ।
ହୁଁ ଆପଣ ଟିକେ ଏଇ ଜିନିଷ ଗୁରା ମନେ ରଖନ୍ତୁ। କେତେବେଳେ ଆମର ବିଦ୍ୟାଳୟ ଗଠନ ହେଇଥିଲା ସେଇଟା ହିଁ ଜାଣିନାହାନ୍ତି କଣ କରିବେ ଆପଣ?
ହୁଁ
ଭାବନ୍ତୁ ଟିକେ?
ଆଜ୍ଞା ଅ ବଧେ ହୁଏ ଆମ ସ୍କ୍କୁ ସ୍କୁଲଟି ହେଇଥିଲା ସେତେବେଳେ ମୋର ମନ ଅଛି ମୁଁ ସ୍କୁଲରେ ଯୋଉ ସ୍କୁଲରେ ପଢୁଥିଲି।
ହଁ ଆପଣଙ୍କ ସ୍କୁଲ କଥା ମନେ ଯିବେ କି ବିଶ୍ୱବିଦ୍ୟାଳୟ କଥା ମନେନାହିଁ।
ବିଶ୍ବବିଦ୍ୟାଳୟ ମୁଁ ମାନେ ସ୍କୁଲରେ ମୁଁ ଯେହେତୁ ଛୋଟ ବେଳୁ ପଢିଲି ଏତେ ମାନେ ବଡ ହେଲା ପର୍ଯ୍ୟନ୍ତ ତ ମୋର ସେଇ କ ସେଥରେ ଟିକେ ମନ ଅଛି।
ଓହୋ ଏମତି କଥା ନାଇଁ କି? ତଥାପି ଆମର ଚେଷ୍ଟା କରନ୍ତୁ ଜିନିଷ ମନେ ରଖିବାକୁ। ଜିନିଷ ମାନେ ଭୁଲି ହେବା କଥା ନୁହେଁ ଆପଣଙ୍କ କାମରେ ଆସିବ ପଛରେ
ଆଜ୍ଞା ଆଜ୍ଞା ହଉ ଠିକ ଅଛି ଆପଣ ଯେହେତୁ କହୁଛନ୍ତି ମୁଇଁ ବି ମନେ ରଖିବି ଆଉ ଆଜ୍ଞା।
ଆଉ କୁହନ୍ତୁ?
ମୁଁ ଆଉ କଣ ହିଁ କହିବି ଆପଣଙ୍କୁ ମୁଁ ତ ଏମିତି ପାଠ ପାଠ ପଢିକି ବ୍ୟସ୍ତମୟ ଜୀବନ ମୋର ଆଉ ପାଠ ସାଠ ପଢିଲା ବେଳକୁ କୁ ମାନେ ଟିକେ ହଇରାଣ ହେଇଯାଉଛି ଆଉ
ହୁଁ ହଇରାଣ କେମିତି ହେଇଯାଉଛନ୍ତି ପାଚ ତ ଭଲ ଜିନିଷ ହଇରାଣ କେମିତି
ହଇରାଣ ମାନେ ପାଠ ସହିତ ମୋର ମାନେ ସବୁ ଜିନିଷ ଘର କାମ ଟିକେ କଲା ବେଳକୁ ସବୁ କାମ କଲା ବେଳକୁ ଟିକେ ଥକାଥକା ଲାଗୁଚ ଆଉ ମାନେ ଥକି ଯାଉଛି ଟିକେ ମୁଁ ଆଉ।
ହଁ ହଁ ଥକି ଯାଉଛନ୍ତି ଆପଣ ଟିକେ ଆପଣ ସତେଇଶ ନାହାନ୍ତି ତାହେଲେ।
ନାଇଁ ସତେଜ ଅଛି ମୁଁ। କିନ୍ତୁ ଯେହେତୁ ଆପଣ ଟିକେ ସକାଳୁ ରାତି ଯାଏ କାମ କରିବେ ଆପଣ ଥକିଯିବେନି।
ସକାଳୁ ରାତି ଯାଏ କଣକଣ କରୁଛନ୍ତି କହିଲେ?
ମୁଁ ସକାଳୁ ଉଠିବି ଘର ଓଳେଇବି ଧୂପ ଦେବି ପୂଜା କରିବି ତାପରେ ପୁଣି
ତ ଆପଣ ଦଉନାହାନ୍ତି ଯେତିକି ମତେ ଆପଣ କହିଥିଲେ।
ନାଇଁ ମୁଁ ଦଉଛି ନା ଏବେ ମୋର ଭାଇ ଟିକେ ଆସିଛନ୍ତି ବୋଲି ମୁଁ ଦଉନାହିଁ। ତଥାପି ଆଜି ତ ପୂଜା କରିଛି ମୁଁ ମୁଁ ଡେଲି ପୂଜା କରେ ତା ତାପରେ ମୋ ପିତା ଆଉ ପୂଜା କରୁନାହାନ୍ତି ତ ସିଏ କହିଦଉଛନ୍ତି ତୁମେ ପୂଜା କର ମୋ ଉପରେ ସବୁ ଭାର ପକେଇ ଦଉଛନ୍ତି ଯେ ତ ଯେହେତୁ ତ ମୁଁ ଟିକେ ବ୍ୟସ୍ତମୟ ରହିଯାଉଛି ଆଉ ତାପରେ ପୁଣି କଲ୍ ବିଶ୍ବବିଦ୍ୟାଳୟ ସେଥିପାଇଁ ବାହାରିକି ଯାଉଛି ସକାଳୁ ସକାଳୁ। ତାପରେ ଅଳିଆ ପକଉଛି ଆଗ ସକାଳୁ ସେଇଟା ବି ରହିଯାଇଥିଲା। ତାପରେ ମୁଁ ମୁଁ ବିଶ୍ଵବିଦ୍ୟାଳୟ ଯୋଉ ଯାଉଛି ଆସିକି ପୁଣି ମାନେ ବହୁତ୍ ସମୟ ରହୁଛି ସେଠି ସେଠି ପାଠ ପଢ଼। କାମ କର ମାନେ କାମ କିଛି ନାହିଁ କିନ୍ତୁ ପାଠ ପଢ଼। ତାପରେ ସେଠି ଗରମରେ ବସି ବସି ଯୋଉ ଆମର ତ ଏସି ଲାଗିନି ନା ଆମର ତ କମ୍ ମାନେ ସରକାରୀ ବିଦ୍ୟାଳୟ ଗୁମ୍ ଏସିି ଫସି ନାହିଁ ତ ପୁରା ଥକି ଯାଉଛୁ। ଗରମ ଯୋଉଠି ଫ୍ୟାନ ବି ପଙ୍ଖା ବି ଚାଲୁନାହିଁ ଆମର ଆଉ ଅଲଗା ତ ଯାହା ଅଲଗା କଥା।
ହୁଁ ହୁଁ ଏବେ ଆଉ ଏପଟେ ଆପଣଙ୍କ ଗୋଟେ ଖରା ଆଉ ଷ୍ଟାର୍ଟ ହେଇନି କି? ବର୍ଷ ବର୍ଷା ହଉନି ନା ଖାଲି ଖରା ହଉଛି।
ହୁଁ ନା ଖାଲି କରା ହଉଛି ବର୍ଷା ଆ ହା ହଉଛି ବେଳେବେଳେ ଏବେ ତ ଆରମ୍ଭ ହେଇନି।
ଓହୋ ଏମିତି ସେଇଥିପାଇଁ ଆପଣଙ୍କ ସୁବିଧା ହଉଛି ଆଉ ଟିକେ ବର୍ଷା ବର୍ଷା ହୁଅନ୍ତା ଯେ ଏତେ ଅସୁବିଧା ହୁଅନ୍ତାନି।
ଆଜ୍ଞା ସେୟା କର ଯେହେତୁ ବର୍ଷ ବର୍ଷା ଫର୍ଷା ହଉନି ସି ଟିକେ ଅଧିକ ମାନେ ବର୍ଷା ଫର୍ଷା ହଉଛି ସେ ଟିକେ ବେଶୀ କାମ ରହିଯାଉଛି ଆଉ ମାନେ ଗରମ ହେଇଯାଉଛି ଆଉ।
ହଁ ହଁ ବୁଝି ପାଇଛି। ଆଉ।
ଆଜ୍ଞା।
ଆପଣ ଯୋଉ କ କହୁଥିଲି ଆପଣ ଯୋଉ ଇଏ କରୁଥିଲେ ଯୋଉ ପଢ଼ାପଢ଼ି କରୁଥିଲେ ତାର କେତେ ଯାଇ ଗଲା ଆଉ ଇ ପି ଏ ସି ପ୍ରିପାରେସନ କରୁଥିଲେ ସେ ତାର କଣ ହେଲା?
ଆଜ୍ଞା ସେଇଟା ତ ମୁଁ ଆଉ ପଢ଼ି ନାହିଁ କିନ୍ତୁ ପଢ଼ିବି ପୁଣି ଆଉ ଏଇ ଏଇ ଆ ଏଇକି କିଛି ଦିନରେ ପୁଣି ଆରମ୍ଭ କରିବି।
ହୁଁ ଯଦି ଆରମ୍ଭ କରନ୍ତୁ ଲେଟ ହେଲେ ଆପଣଙ୍କର ହିଁ ଲେଟ ହେଇଯିବ। ସବୁ ଯେତେ ଜଲଦି ଆରମ୍ଭ କରିବେ ସେତେ ଅଧିକ ଆପଣ କରିପାରିବେ? ଜଲଦି କଲେ ହିଁ ଅଧିକରୁ ଅଧିକ ଜିନିଷ କଭର କରିପାରିବେ ଏହା ବୋଲି ମୋର ଆଶା ଅଛି ଦେଖାାଯାଉ କଣ ହଉଛି। ବାବାଙ୍କୁ ଡାକିବା ସବୁ କିଛି ଠିକ୍ ହୋଉ। ଚେଷ୍ଟା କରୁଚନ୍ତି ସବୁ କିଛି ହେଇଯିବ।
ଆଜ୍ଞା। ଏମିତି କଥା।
ଆପଣଙ୍କର! ଉଁ ଆପଣଙ୍କର ଯୋଉ ଇଏ ତ, ଆପଣ କୋଉ ବାଟ ଦେଇକି ଯାଉଛନ୍ତି ଆପଣଙ୍କ ବିଷଯୁତ୍ରା?
କୋଉ ବାଟରେ ଦେଖି ଯାଉଛି ମୁଁ ଯୋଉ ଯାଉଛି, ଆମର ଗୋଟେ ମନ୍ଦିରଟେ ଅଛି ମେଘେଶ୍ଵର ଯୋଉ, ଓଡିଶାର ସଂସ୍କୃତି ମନ୍ଦିର ସେଇ ମନ୍ଦିର ପାଖରେ ଗୋଟେ ବସ୍ ଟେ ଆସୁଛି, ସେଇଥିରେ ଯାଉଛି।
ଓହୋ! ମନ୍ଦିର ପାଖ ବାଟ ଦେଇକି ଯାଉଛନ୍ତି ଆପଣ। ସବୁଦିନ ସେଇ ବାଟରେ ରହୁଛନ୍ତି ନା, ଆଉ କୋଉ ବାଟରେ ରହୁଛନ୍ତି।
ନାଇଁ, ଘର ଲୋକ ଛାଡିଆକୁ ଗଲେ ସିଏ ଯାଉଛନ୍ତି, ମତେ ଛାଡିବାକୁ ଯୋଉ, ଆମର ଇଏ ବାଟ ଦେଇକି, କୋଉ ବାଟ ଦେଇକି କଇଲେ, ଆମର ଯୋଉ ନାହିଁ କି ଗୋଟେ, ଅ ମଇଁଷି ଖାଲା ବୋଲି ସେଇ ଜାଗା ଦେଖି ଯାଉଚୁ।
ଓହୋ! ମଇଁଷି ଖାଲ ଯାଉଛନ୍ତି। ସେ ମଇଁଷି ଖାଲରେ କେତେଟି ମଇଁଷି ଆପଣ ଦେଖିଛନ୍ତି? ଏତେ ପର୍ଯ୍ୟନ୍ତ।
ଖିଛି-ଇ ମାନେ ଏକାଥରେ ପନ୍ଦର କୋଡିଏ ଟା ତ ଦେଖିଛି ମୁଁ!
ଏତେ ଏକାଥରେ! ଭଲ ତାଲେ ତ!
ହଁ, ବହୁତ ମଇଁଷି ଅଛନ୍ତି। ସେ ତାଙ୍କର ମଇଁଷି ଚାଷ ଚାଲିଛି ଆଉ।
ଉଁ, ହୁଁ।
ମଇଁଷି ହଳ ଚାଲିଛି, ଚାଷ ନୁହଁ।
ଆପଣ ଯୋଉ, ସକାଳୁ ଉଠି ଟିକେ ବ୍ୟାୟାମ୍ ବ୍ୟାମ୍ କରୁନାହାଁନ୍ତି?
ହଁ, ସକାଳୁ ତ ନିଦ ଭାଙ୍ଗୁନି ଆଉ, ବ୍ୟାୟାମ କଣ କରିବି କହିଲେ ଆପଣ? ନିଦଟା ସିନା ଭାଙ୍ଗିଲେ?
ନିଦ ଆପଣଙ୍କ ଭାଙ୍ଗିବ ଆପଣ ତ ଚେଷ୍ଟା ହିଁ କରୁନାହାଁନ୍ତି? ହ
ହଁ, ଚେଷ୍ଟା କରୁଛି କିନ୍ତୁ, ନିଦ ଭାଙ୍ଗୁନାହିଁ।
ଇଏ ସକାଳେ ଉଠିଲେ, ଆଉ ଚେଷ୍ଟା କଲେ ଉଠିିଯିବେ ଆପଣ, ଆପଣ ଉଠିଆକୁ ଚେଷ୍ଟା ହିଁ, କରୁ ନାହାଁନ୍ତି ମତେ ସେୟା ଲାଗୁଛି।
କଣ କହିଲେ, ଆପଣଙ୍କୁ କଣ ଲାଗୁଛି?
ମତେ ଲାଗୁଛି, ଆପଣ ଟିକେ ଅଳସୁଆମି କରିକି ଟିକେ ଶୋଇପଡୁଛନ୍ତି। ଯାହା ଦ୍ୱାର କି ଆପଣ ଉଠି ପାରୁନାହାଁନ୍ତି, କି କାମ କିଛି କରିପାରୁନାହଁନ୍ତି।
ଆପଣ କେତେଟାରେ ଉଠୁଛନ୍ତି ସକାଳେ?
ମୁଁ ସକାଳ ସାତଟାରେ ସାଢେ ସାତଟାରେ ଉଠି ଯାଉଛି।
ଆପଣ ତ ନିଜେ ଲେଟ୍ ରେ ଉଠୁଛନ୍ତି, ଆପଣ ମତେ କହୁଛନ୍ତି।
ହଁ ବା ଚେଷ୍ଟା କରୁଛି, ମୁଁ ବି ଆଉ ଟିକେ ଜଲ୍ଦି ଉଠିଆକୁ। ମୁଁ ସେୟା କହୁଛି, ଆପଣବି ଚେଷ୍ଟା କରନ୍ତୁ ଆଉ ଟିକେ ଜଲ୍ଦି ଉଠିଆକୁ। ଚେଷ୍ଟା ହିଁ ତ ମାନେ, ଚେଷ୍ଟା ହିଁ କଲେ ତ ସଫଳ ମିଳିବ। ସଫଳ ମାନେ ଚେଷ୍ଟା, ହିଁ କରିବେନି ସଫଳତା କେଁତି ମିଳିବ? ରଉଛି।
ଆଜ୍ଞା ଆଜ୍ଞା, ଠିକ୍ କଥା କହୁଛନ୍ତି ଆପଣ। ଆମେ କାଲିଠୁ ଚେଷ୍ଟା କରିବା ଆଉ।
ହୁଁ, ଚେଷ୍ଟା କରିଚନ୍ତୁ। ସଫଳତା, ନିଜର ଦୁଆରେ ମନକୁ ଆସିଯିବ।
ଆଜ୍ଞା, ଆଜ୍ଞା, ନିଶ୍ଚିନ୍ତ ଭାବରେ। ନିଶ୍ଚିନ୍ତ ଭାବରେ, ମୁଁ ସେ ଚେଷ୍ଟାଟି ଜାରି ରଖିବି ଆଉ ନିଶ୍ଚିତ ଭାବରେ ସେଆ ହବ ଆଉ।
ହୁଁ, ଚେଷ୍ଟା କରନ୍ତୁ, ସେ ସବୁ ହେଇଯିବ, ଠିକ୍ ଠାକ୍ ମନୁକୁ। ଆପଣଙ୍କ କେତୋଟି ହୁଁ, ବାହାରିବି ଆଉ ଟିକେ, ସମୟ ପରେ। ଆଉ, କିଛି ସମୟ ପରେ ମୁଁ ର ଗନ୍ତବ୍ୟ ସ୍ଥାନକୁ ଯିବି ବୋଲି ଭାବିଛି! ଦେଖାଯାଉ, ସମୟ ଠିକ୍ ଦେଲେ, ମୁଁ ଟିକେ ଜଲ୍ଦି ବାହାରିବି। ସମୟ ଟିକ୍ ଟିକେ ଲେଟ୍ ହେଲେ ମୁଁ ଟିକେ ଲେଟ୍ ବାହାରିବି। ଚେଷ୍ଟା ଅଛି ଜଲ୍ଦି ବାହାରିକି ଯିବା ପାଇଁ। ଦେଖଯାଉ କଣ ହଉଛି? ସମୟର ସବୁ ଖେଳ।
ଆ, ଆପଣ କାଲି ସକାଳେ କେତେଳେ ଯାଉଛନ୍ତି?
କାଲି ସକାଳୁ ତ ଜଲଦି ଯିବାର ଭାବିଛି। ହଉ ଯା ତମ ଟ୍ରେନ ଅଛି ଯଦି ଜଲଦି ପାଞ୍ଚଟାରୁ ଉଠିକି ଯିବାକୁ ପଡିବ। ଦେଖାଯାଉ ସେଥିରେ ବି କଣ ହଉଛି ସୁଯୋଗ ସମୟ ମିଳିଲେ ମାଡି ଯିବା ଆଉ କଣ।
ଆଜ୍ଞା ହଉ ଆଉ।
ହଁ ଆଉ ଯୋଉ କଣ କହୁଥିଲି ଆପଣ ସେଇ ଯୋଉ କାମଟାକୁ ଦେଇଥିଲେ ଆପଣ କଲେ ସେ ଯୋଉ କର୍ମଟା ଆପଣଙ୍କୁ କହିଥିଲି କରିବାକୁ। ଏ ଯୋଉ କର୍ମଟା କହିଥିଲେ ଆପଣଙ୍କୁ ଶେଷ କରିକି ସମମିଟ୍ କରିବାପାଇଁ। ଯୋଉ ସାର୍ଟିଫିକେଟ ଟା ଡାଉନଲୋଡ୍ କରିବାକୁ ଆପଣଙ୍କୁ କହିଥିଲି।
ଅ ନାଇଁ କରିନାହିଁ ତ ମୁଁ ମୁଁ ତ ଜାଣିପାରିଲିନି କୋଉ କଥା କହୁଛନ୍ତି ଆପଣ ସେଥିପାଇଁ।
ଆପଣଙ୍କ ସାର୍ଟିଫିକେଟ ଟା କହିନଥିଲି କି ଏଇ ସାର୍ଟିଫିକେଟ ଡାଉନଲୋଡ୍ କରିକି ରଖି ଦିଅନ୍ତୁ। ଆପଣଙ୍କ କାମରେ ଆସିବ। ହଉ ମୁଁ ଆପଣଙ୍କୁ ପଛରେ ନହେଲେ କହିବି ଏବେ ତ ସମୟ ହେଇଯାଇଛି।
ଆଜ୍ଞା ହଉ ରଖନ୍ତୁ।
ମୁଁ ଆପଣଙ୍କୁ ଦେଖିକି କହିଦେବି ଆଉ।
ଆଜ୍ଞା।